ଲୋ।
ହାଲୋ।
ହ୍ୟାଲୋ।
ହ୍ୟାଲୋ।
ହୁଁ କଣ କରୁଛୁ?
କଣ କରିବି ଆଉ ଗରମ ପ୍ରବଳ ହଉଛି। ପବନ ଖାଉଛି ଆଉ। ତୁ କଣ କରୁଛୁ? ହ
ହୁଁ ଏଇଠ ବସିଛି, କଣ ବର୍ଷା ହଉନି କି ସେଆଡେ?
ବର୍ଷା ନାହିଁ ପ୍ରବଳ ଗରମ, ପ୍ରବଳରୁ ପ୍ରବଳ। ନିଆ ଜଳୁଛି ନିଆ
ହୁଁ ହ
ହଁ
ହଁ ଆମର ଟିକେ ବାଘ ଭଲ ଅଛି ମାନେ ଖରା ହଉନି ଦ ଟିକେ ମାନେ କୋହଲା କୋହଲା ପାଗ କରିଥିଲା ଆଉ
ଏଇ, ଆଉ କଣ ଖାଇଥିଲୁ କଣ?
ତମ ଆଡେ ଡାକୁନ ଆମେ ଯିବୁ।
ହୁଁ ଆସୁନୁ ବୁଲିକି ଯିବୁ ଆଉ କଣ?
ତଣ ଥଣ୍ଡା ପବନ ଟେ ଖାଇ ଦଉଛି, ସାଡେ, ଯୋଉ ଗରମ
ହୁଁ ହୁଁ ହଁ ଆଉ କଣ ଖାଇଥିଲୁ କଣ?
ଆଜି ଖାଇଥିଲି ସାଧା ସବୁ ଭାତ, ଡାଲି ମିକ୍ସ, ଭେଣ୍ଡି ଆଳୁ ଭଜା ଆଉ କଲରା ଆଳୁ ଭଜା, ପାପଡ
ଶନିବାର ଆଇଁଷ ଖାଉନି ନା?
ନା ମିଳିଲେ ବି ଖାଇଦିଏ ବେଳେବେଳେ, ପ୍ରାୟ ଖାଏନି କଣ ଖାଇଥିଲୁ?
ମୋର ବି ସେଇ ସାଧା ଆମର ତ ଶନିବାର କେହି ଆଇଁଷ ଖାଆନ୍ତିନି ଆଉ
ହଁ ସଧା କଣ ହେଇଥିଲା?
ସାଧା ଏଇ ଭାତ ହେଇଥିଲା ଆଉ ଡାଲି ଆଉ ଖଡାରାଇ ହେଇଥିଲା। ଆଉ କଣ ହେଇଥିଲା ଗୋଟେ ଆଳୁ ଭର୍ତ୍ତା ହେଇଥିଲା।
ହୁଁ
ଏଆ, ଏଇ ମୁଁ କଣ ପାଇଁ ଫୋନ କରିଥିଲି କହିଲୁ? ଯୋଉ ମୋର ଫୋନ ନା ଡିସପ୍ଲେ କଟି ଯାଇଥିଲା ମୋ ହାତରୁ ଟିକେ ପଡିଗଲା, ମୋ ଡିସପ୍ଲେ ଟା କଟି ଯାଇଥିଲା। ମୁଁ ତାକୁ ନେଇକି ଗୋଟେ କମ ଦାମ କିିଆ, ମାନେ ଡିସପ୍ଲେ ଟେ ପକେଇ ଦେଇଛି। ସେଇଟା ମୁଁ ଏକ୍ସଚେଞ୍ଜ କରିଦେଲେ ହବ।
ହବ।
ମାନେ ଏକ୍ସଚେଞ୍ଜ, ମୋର ଗୋଟେ ସାଙ୍ଗ ଟା ସିଏ ବି ସେମିତି ଏକ୍ସଚେଞ୍ଜ କଲା। ତାର ବି ମାନେ ସେ ଏତେ ଡେଲିଭରି ବୟ, ଏତେ ଚେକ୍ କଲାନି ସେ ତାକୁ ନେଇଗଲା।
ମାନେ ମୁଁ କହିବା କଥା କଣ, ଚେକ୍ ଫେକ୍ କରିବ କି?
ତାର ତ ରୁହେ ଚେ କନ୍ତା ଆମ ମନ ଉପରେ କଥା, ଏତେ ବି ଦେଖନ୍ତିନି।
ହଁ ଆଉ କଣ ସବୁ ଫୋନ ଭଲ ହବ କହିଲୁ ଏବେ କିଣିଲେ
ହଣ ଦେଖିବାକୁ ତ ଏବେ ବହୁତ ଭଲ, ଭଲ ବାହାରିଲାଣି।
ହୁଁ
ଆଉ ମୋଟରଲା ଦେଖି ଭଲ ଯଦି କିଣିବ ବି ଭଲ ପଡିବ, ନହେଲେ ଆଲେ ଭଲ ଟିକେ ରମ୍ ବାଲା ଦେଖି କିଣିଲେ, ଇଣ୍ଟରନେଟ୍ଟା ସ୍ପିଡ଼୍ ହେବ ଫାଇଭ୍ ଜିଟା।
ହଁ ହଁ, ନାଇଁ ମତେ ଟିକେ ଅଧିକା ଷ୍ଟୋରେଜ ଦରକାର କଣ ପାଇଁ ନା ଏଇ କାମ, ଫାମ ର ଫଟୋ, ଫଟୋ ରହିବ ନା। ତ ସେଥିପାଇଁ, ଟିକେ ଫଟୋ କ୍ଲାରିଟି ଟିକେ ଭଲ ଆସୁଥିବ। ଆଉ ଟିକେ ଅଧିକା, ଷ୍ଟୋରେଜ୍ ଥିବ। ଆଉ କଣ, ଫୋନ ଅଛି କି ଭଲ?
କୋଉ କମ୍ପାନୀ ଟା, ଭଲ ହବ କହିଲୁ?
ଅଟୋରେ, ୱାନ୍ ପ୍ଲସ୍ ଭଲ ରୁହେ। ସାମସଙ୍ଗ ତ ରେଟ୍ ହାଇ।
ମାନେ ମୁଁ ତ ସେଇ କୋଡିଏରୁୁ, ପଚିଶ ହଜାର ଭିତରେ, ଗୋଟେ ଫୋନ ଟା କିଣିବି।
ମୋଟ୍ରୋରଲା ବି ଭଲ ଫଟୋ ଆସୁଛି ଏବେ ତ। ମୋର ଡ଼ୁ ଗୋଟେ ସାଙ୍ଗଟେ ଆଣିଥିଲା।
ହୁଁ। ମୁଁ ତ ଏବେ ମୋଟ୍ରୋ ଲା ବ୍ୟବହାର କରିନି। ମୋର ତ ହଉଚି ଅ' ଭିବୋ। ମତେ ଭିବୋ ଟା ଧରିବା ପାଇଁ ଭଲ ଲାଗେ। ବାକି, ମୁଁ ତ ଏତେ ମୋବାଇଲ ବିଷୟରେ, ଜାଣିନି। ତ ସେଥିପାଇଁ ତତେ ପଚାରିଲି। ମୁଁ କହିଲି ତୁ ଜାଣିଥିବୁ।
ମୋବାଇଲ ଯୋଗୁଟା କିଣିବୁ ବ୍ୟାଟେରୀ ବ୍ୟାକଅପ୍ ଭଲ ଥିବ। ନୁ-ନୂଆ ଲଞ୍ଚ ଯୋଉ ଫୋନ ହଉ ଥି ବ, ସେ ଫୋନ୍ କିଣିଲେ ଭଲ ପଡ଼େ। କାହିଁକିନା, ସେଟା ମାର୍କେଟ କୁ ନୂଆ ଯେତେବେଳେ ଆସେ, ସେଇଟା କମ୍ପାନୀ ସବୁବେଳେ ଭଲ କରିକି ଦିଏ। କାରଣ ତାର ଯଦି ସେଠୁ ପରଫମାନ୍ସ ଖରାପ ହେଇଯିବ ତାହଲେ, ସେଇଟା ଡାଉନ୍ ହେଇଜୀବ। ନୂଆ ଫୋନ ଯଉଟା ଲଞ୍ଚ ହଉଥିବ ଡେଟ ଦେଖି
ମୁଁ ତ ଜାଣିନି, ବାକି ତୁ ଟିକେ ଦେଖିକି ମତେ ମତେ ନହେଲେ କଣ, ପଠେଇବୁ?
ହୁଁ।
ଆଉ, କଣ ମାନେ ମୋବାଇଲ୍ ଟା ଅନଲାଇନରେ କିଣିଲେ ଭଲ ହବ ନା? ମୋବାଇଲ୍ କିଣିଲେ ଭଲ ହବ।
କିଛି ଅସୁ, କିଛି ଅସୁବିଧା ନାହିଁ ଯୋଉଥିରେ କିଣିଲେ ହବ। କିନ୍ତୁ ଅନଲାଇନ ଏନା ଆକଚୁଆଲି ବି ଭଲ ପଡ଼େ ଫୋନ। ମୁଁ, ଥରେ ଗୋଟେ ମୋ ଭାଇର ମଗେଇଥିଲି, କିଛି ଖରାପ ନଥିଲା। ଆଉ ଅନଲାଇନ ୱାରେଣ୍ଟି ତମେ ନେଇକି ସର୍ଭିସ୍ ସେଣ୍ଟର୍ କ୍ଲେମ୍ କରିପାରିବ। କୌଣସି ଅସୁବିଧା ନାହିଁ। ଅଫଲାଇନ ରେ ଯୋଉ ମଡେଲ୍ ମିଳୁଥିବ, ସେ ଅନଲାଇନ୍ ରେ ମିଳିବନି। ଏହା ଅନଲାଇନ୍ ମଡ଼େଲ, ଅଫ୍ଲାଇନ୍ ମିଳିବନି ଅନଲାଇନ୍ ର ରେଟ ଟା ଅଫଲାଇନ୍ ଠାରୁ, ଦୁଇ ତିନି ପରସେଣ୍ଟ୍ ଫରକ ହବ। ବୁଝିଲୁ କି?
ଦୋକାନ୍ ରେ ଟିକିଏ ଅ
ଦୋକାନ୍ ସବୁବେଳେ ହାଇ ରେଟ୍ ରୁହେ, ଅନଲାଇନ ଠାରୁ। ଅନଲାଇନ ଭଲ ରହୁଛି। ଏବେ ଯୋଉ ଷ୍ଟିଟ୍ ହେଇଗଲାଣିି ଓପନ ବକ୍ସ ହୁଁ।
ହୁଁ।
ଓପନ ବକ୍ସ, ଡେଲିଭରି ସିଷ୍ଟମ ଟା ହେଇଯାଇନି, ସେଇଟା, ଏ
ନାଇଁ ମତେ ଟିକେ, ମୋବାଇଲ୍ ବିଷୟରେ ବେଶୀକି ଜ୍ଞାନ ନାହିଁ ତ। ମୁଁ କହିଲି ଟିକେ ତତେ ପଚାରିଦବା, କଣ କେମିତି ଫୋନ୍ ଟା କିଣିଲେ ଭଲ ହବ। ଷ୍ଟୋରେଜ୍ ଟା କେମିତି କଣ? ଆଉ ଏବେ ତ ମାନେ ଫୋନ ତ ପିଲା ଯେମିତି ବ୍ୟବହାର କରୁଛନ୍ତି। ମାନେ ନ କହିବା ଭଲ। ଛୋଟ, ଛୋଟ ଛୁଆଙ୍କ ହାତରେ ବି ଗୋଟେ, ଗୋଟେ ଫୋନ୍।
ହୁଁ, କାହିଁ କହୁଛ। ଆମର ତ ସେ ଝିଅ ଫୋନ ନ ଦେଖିଲେ ମାଠୁ ଖାଇବନି ଆଉ। ସେ କାର୍ଟୁନ
ମାନେ ପିଲାମାନଙ୍କୁ ବେଶୀ ଖରାପ କରିଦଉଛନ୍ତି ଆଉ।
ଆଉ ସେ ବି ସେ ମାଆ ବି ସେଇଭଳିଆ ତମର ଏତେ ଜଲ୍ଦିି କଣ ଫୋନ ଦେବା ଦରକାର ଆଁ ଫୋନ ଅଭ୍ୟାସ କରେଲେ, କେମତି ଆମ ଛୁଆ ଖାଇଦେଲେ, ଆମେ ଯାଇକିରି କୋଉଠି ବସି ପାଞ୍ଚ ଗପ କରୁ ବୁ। ତ ଜଲ୍ଦି ଜଲ୍ଦି ଖୁଆଇ ଦିଅ ବାସ। ତେଣି ଛୁଆର କଣ ଭବିଷ୍ୟତ ହଉଛି? ମା ମାନେ କେହି ଦେଖୁ ନାହାନ୍ତି ପ୍ରଥମ କଥା ଦ୍ୱିତୀୟ କଥା ଫୋନ ର ଷ୍ଟୋରେଜେ ଜ ଯା ହଉଛି ଉଛି ବେଟ୍ରୀ ବ୍ୟକଅପ୍ ଟି ସବୁବେଳେ ଭଲ। ଅଁଆଣ୍ଡ୍ରଏଡ ଫୋନ୍ ମାନେ ବେଟ୍ରି ଟାଣିବ ହଁ ତେଣୁ ବେଟିର୍ ଟା ଦେଖିବା ଭଲ ଏମଚ୍ ଥିବ ସେ ଫୋନଟା ବେଟର ରଖିବ। ଛଅ ସାତ ହଜାର ଭଳିଆ ଏମେଚ୍ ହେଲେବି ଆହୁରି ବେଟର୍।
ହୁଁ, ମୁଁ ତ ସେ ବିଷୟରେ ଏତେ କିି ଜାଣ୍ନି ଆଉ ତୁ ଟିକେ ଦେଖିକି କଣ କଣ ମଡେଲ ସବୁ ଭଲ ଅଛି? ମତେ ଟିକେ ପଠେଇବୁ।
ହୁଁ।
ମୁଁ ଦେଖିବି ମୋର ରେଞ୍ଚ୍ ଯୋଉ ଛି କୋଡିଏ ହଜାରରୁୁ ପଚିଶ ହଜାର ଭିତରେ ତୁ ଯାହା ଦେଖିବା କଥା ଦେଖିବୁ।
ହୁଁ। କହିବି ଦେଖିକି ଭଲ। କଣ? ବହୁତ ପୋନ ବାହାରିଲାଣି ଭଲ କଣ୍ଡିସନ ରେ ହୁଁ। କଉ ବି ସେ
ହଁ ତୁ କଉ ଫୋନ ବ୍ୟବହାର କରୁଛୁ
ମୋର ହଉଛି ହ୍ୟାଙ୍ଗ ଫୋନ୍।
କଣ?
ଆଗରୁ ଯିଏ ହାଙ୍ଗ ରେ ପ୍ରସିଦ୍ଧ ଥିଲା ଆୱାର୍ଡ ପାଇଥିଲା ହଙ୍ଗ ତୱଡ଼।
ସ୍ୟାମସଙ୍ଗ?
ହଁ ସାମସଙ୍ଗ କିନ୍ତୁ ସାମସଙ୍ଗ ଅଜା। କ୍ଵାଲିଟି କଣ ପହିଲେ ଫାଟିରିବନି ଫାଟିବ କିନ୍ତୁ ଚାଲିବ।
ହୁଁ ହୁଁ ନାଇଁ ବା ମୋର କଣ ହେଲା କହିଲୁ ମୁଁ ଏଇ ର ଗ୍ଲାସ ଟାକୁ ଉଠେଇ ଦେଇଥିଲି। ସିଏ ମାନେ ଭୁଲରେ ମୋ ହାତରୁ ପଡିଗଲା ଆଉ। ପଡିଗଲା ଯେମିତି ତାପରେ ତା ଡିସପ୍ଲେ ଟା ସାଙ୍ଗେ ସାଙ୍ଗେ ସେଠି ମାନେ ବହୁତ କମ ଉଞ୍ଚା ର ପଡିଗଲା ଯେ।
ନାଇଁ ନାଇ ତମର ମୁଁ ବା କହିଲି ମୁଁ ମୁଁ ଗାଡି ଚଲାଉଥିଲି ଆ ମାନେ ପଚାଶ ଭଳିଆ ସ୍ପିଡ ରେ ମୁଁ ହମ ଜାଣିପାରିଲି ଡିଆଇଲି ହେଲା ମୁଁ ଆଗ ପକେଟ ପହିଲା ଫୋନ ସେ ରୋଡ ପିଚୁ ରୋଡ ରେ ଘଷି ହେଇଛି ତିନି ଗଳା ଦେଇ ଯାଇ ପହିଲା ସେ ଘସ ମୁଁ ଉମିତି ଛାଡିଦିନି କହ ଗଲା କଣ ଗଲା କି ନଥ ଗଲା ଡିସପ୍ଲେ ଯାଇଛି କରୁ କରୁନ୍ତ। ଫିଲ ଫଉନି କୋଉଠୋ ଫିକର ଫିକର ସବୁ ଚାଲୁଛି ବରାବର ମୁଁ ସେଠ ଜାଣିଲି ଯ ସାମସଙ୍ଗ କ୍ଵାଲିଟି ଅଛି ମା ଏତେ ଆହୁରି ବହୁତ ପଡିଛି ଆଉ ଥରେ ବି ସେମତି ଫୋନ ପଡି ଥିଲାକ ମୋର ବି ପକେଟ ରେ ଘେସରା ହେଇଗଲାଣି ଫୋନ ଆଉ। ନାହିଁ ଫୋନ ଟା କିନ୍ତୁ ବହୁତ।
ହଁ।
ଏଁ କମ ଦିନେ ଇଏ ଗଲାଣି ଟିକେ ମୁଁ ବାହାରେ ଟିକେ ୟୁଜ୍ କଲି ତାକୁ କଭର ଇଏ କରିକି। ତ ଫୋନ ଟା କଣ ହେଲା ଟିକେ ମାନେ କଲର ଫଲର ଛାଡି। ଇଣ୍ଟରନାଲ ପ୍ରୋବ୍ଲେମ କିଛି ନାହିଁ। ଆଉଟର ପ୍ରୋବ୍ଲେମ ଟିକ ହେଇଯାଇଛି ଆଉ।
ହଉ ଦେଖିବା କଣ ହଉଛି ତୁ ଦେଖିବୁ ଟିକେ ମୋ ପାଇଁ ଫୋନ ମନେକି ଆଁ। ଦେଖି। ଦେଖିକି ମତେ ମୁଁ ମୋର ଗୋଟେ ନମ୍ବରରେ ମେସେଜ କରିଦେବି ତୁ ସେଇ ନମ୍ ନମ୍ବର ରେ ମତେ ପଠେଇବୁ।
ଆଜ୍ଞା।
କଣ କହିଲୁ।
କଣ କହିଲେ।
ମୁଁ କହିଲି ମୁଁ ଗୋଟେ ନମ୍ବରଟା ପଠେଇବି ସେଇ ନମ୍ବରରେ ମତେ ମେସେଜ କରିବୁ ଆଁ।
ସିଓର ସିଓର।
ହୁଁ ପଠେଇବୁ ଯାହା ମଡେଲ ସବୁ ଭଲ ଅଛି। ଦେଖିକି ପଠେଇବୁ ମୁଁ ଦେଖିକି କିଣିବି ଆଉ ଯାହା ଆଉ।
ହଁ ମୁଁ ଦେଖିକି ପଠେଇଦି ଯୋଉଟା ଭଲ ଲାଗିବ ଆଉ କିଣିବ ଆଉ କଣ ଏମି ଦି ଚାରିଟା ଖଣ୍ଡେ। ହଁ
ହଁ ଟିକେ ଦେଖିବୁ ଏଇ ଫଟୋ ଟିକେ ଭଲ ଆସଥିବ ଯୋଉ ଫୋନ ଟିକେ ଆଉ। ଷ୍ଟୋରେଜ ଥିବ ସେଇ ଫୋନ୍ ଟିକେ ଦେଖିବୁ ଆଉ।
ହଁ ହଁ ମୁଁ ଦେଖି ଦି ଚାରି ଦିନ ଭିତରେ ସେଟା କହିଦେବି। ବ୍ୟସ୍ତ ହେବାର କିଛି ନାହିଁ ବୁଝିଲ କି।
ହଉ ଠିକ ଅଛି ହଉ ତୁ ଯାହା କଣ ଗରମ ରଖୁଛି ଆଁ।
ହଉ ହଉ।
ହଉ।